ହ୍ୟାଲୋ
ହ୍ୟାଲୋ
କ'ଣ କରୁଛୁ?
ବସିଚି।
କୋଉଠି?
ସାଙ୍ଗ ଘଟି।
ନାଇଁ ତମରେ।
ଯାଇନି ଆଉ।
କାଇଁ?
ଆସିକି ବାହାରେ ବଇଛି ଆଉ।
ଘରେ ମନା କରିଛନ୍ତି ଘରେ ବସିବା ପାଇଁ।
ଯାଇନି ଆଉ।
ଆଛା ଆଉ କଣ ଖାଇଥିଲୁ?
ଭାତ ଆଳୁ କଷା ଆଉ
ଆଉ
ପାମ୍ପଡ଼
ଆଉ
ଖାଇଥିଲି ସେମିତି ଆଉ ମଟର ତରକାରୀ।
ଆଚ୍ଛା ଆଚ୍ଛା ଆଉ ଏବେ କଣ ଖାଇଛି ନା କିଛି ଖାଇନି।
ନାଇଁ ଯାଇନି ଘରକୁ ଆଉ।
ଯାଉନୁ ଘରକୁ ଖାଇବୁ।
ହଁ ଜିବି ଆଉ।
ଆଉ ତମ ସାଙ୍ଗ ପାଖରେ କଣ ତାଙ୍କର କଣ ପାରା ଅଛି ବା?
ହଁ ପାରା ଅଛନ୍ତି କୁକୁର ଅଛନ୍ତି। ପାଞ୍ଚଟା ଖଣ୍ଡେ ପାରା ଅଛନ୍ ପା ଚାଳିଶ ଟା ଭେଳିଆ ରଖିଛନ୍ତି।
କଣ କରୁଛନ୍ତି ପାରା ରଖିକୀ?
ଓନ୍ ବିଜନେସ୍।
ସେଥିରେ କେମିତିଆ ବିଜନେଶ୍ କଣ ମତେ ଟିକେ କହିପାରିବୁ?
ପାରା ରଖନ୍ତି ତାଙ୍କ ଛୁଆ ଧରିକି ଛୁଆ ବିକନ୍ତି ଉଡ଼ାନ୍ତି। କମ୍ପିଟିସନ ହୁଏ ପ୍ରାଇଜ ମିଳେ।
ଆଚ୍ଛା।
ୱାନ୍ ଆୱାର ଟୁ ଆୱାର ଏମିତି ଉଡ଼ନ୍ତି ସେ ପାରା ମାନେ।
ପ୍ରାଇଜ୍ ରେ କଣ?
ହ୍ୟାଲୋ।
ହୁଁ ମୁଁ କହିଲି ପ୍ରାଇଜ୍ ରେ କଣ ମିଳେ?
ସାଇକଲ ଟିଭି ୱାଶସିଂ ମେସିନ୍। ଜଉ କମ୍ପିଟିସନ ଯାଇଥିଲା କ୍ୟାନସଲ ହେଇଗଲା ସେଇଟା।
ଆଚ୍ଛା ଆଚ୍ଛା କେତେଟା କମ୍ପିଟିସନ ଗଲାଣି?
ଏଇଆ ଅଣ୍ଡର ଇଟିନ ହୁଏନି ତ ସେ ଯାଇନି କେବେ ପ୍ରଥମ ଥର ଯାଇଥିଲା। ବର୍ଷା ସକାଶେ କ୍ୟାନସଲ ହେଲା ଆଉ।
ଆଉ
ହ୍ୟାଲୋ
ମଁ କହିଲି ତୁ ବି ତା ସହିତ ଯାଉ।
ନା ମୁଁ କେବେ ଯାଇନି।
କାଇଁ ଜିବା କଥା ନା। ନଲେଜ ଅଛି ତୁ ବି ତ ଯିବା କଥା।
ନାଇଁ ଯାଇନି ଆଉ।
ତାହେଲେ ନେକ୍ସଟ ଯେତେବେଳେ ହବ ତୁ ଯିବୁ ନା କଣ?
ନାଇଁ ଆମ ଘରେ ଛାଡ଼ନ୍ତିନି କୁଆଡେ଼।
ଘରେ କଣ ଗୋଟେ କହିଁଦେଇକି ପଳେଇବୁ ଇଏ ଗୋଟେ କଥା। ଆଉ ସବୁ ଘରେ ସବୁ ଭଲ ଅଛନ୍ତି।
ହଁ ଭଲ।
ଆଉ ମାମା କଣ କରୁଚି?
ସମସ୍ତେ ଭଲ ଅଛନ୍ତି ଆଉ ତମ ଘରେ?
ଆଛା ଆମ ଘରେ ଭଲ ଅଛନ୍ତି। ଆପଣଙ୍କ ଦେହ ଖରାପ ହେଇଥିଲା ଭଲ ହେଇଗଲାଣି?
ହଁ କମିନି ଆଉ ଅଳ୍ପ ଅଳ୍ପ ଟିକେ ଆଉ।
ମେଡିସିନ ଖାଉଛୁ ଟି?
ହଁ
ହଁ ଆଉ କଣ ହେଇଥିଲା ତୋ ଦେହ?
ବ୍ଲଡ଼ ପ୍ରେସର ହାଇ ହେଇଯାଇଥିଲା।
ଆଉ
ଛାତି ବିନ୍ଧା ହଉଥିଲା।
ଗ୍ୟାସ ହେଇଯାଇଥିଲା ବୋଧେ ଗ୍ୟାସ
ହ୍ୟାଲୋ।
ମୁଁ କହିଲି ଗ୍ୟାସ୍ ହେଇଯାଇଥିଲା ବୋଧେ।
ଗ୍ୟାସ କଥା ତ ଡକ୍ଟର କହିଲାନି ହେଇଯାଇଥିଲା କଣଟା ହେଇଥିଲା ଆଉ।
କଣ କହିଲା ଡକ୍ଟର ତାହେଲେ କେମିତି ଭଲ ହବ?
ବିପି ମେଡିସିନ ଦେଇଛି ଦଶ ଦିନ ପାଇଁ ବିପି ଟା ଅଛି। ହାଇପର ଟେନସନ ରେ ସେକେଣ୍ଡ ଷ୍ଟେଜ ରେ।
ଆଚ୍ଛା ଏତେ କାହିଁ ତୁ ଟେନସନ ନଉୁଚୁ କାଇଁ ତୋ ବିପି ଏତେ ହାଇ ରହୁଛି।
ଟେନସନ ହେଇଯାଉଛି ଟିକେ ଆଉ।
କାଇଁ ଟେନସନ ନ ରହିଲେ ହବନି? ଦେହଟା ତ ହେଇଯୋଗୁ ଖରାପ ହଉଛି ଜାଣୁଛୁ ଏତେ ଟେନସନ ହବା କଣ ଦରକାର। ହୁଁ।
ସେ ପିଲା ନଷ୍ଟ କରିଦେଉଛନ୍ତି ଆଉ।
କୋଉ ପିଲା?
ଟେନସନ୍ ଦେଇ ଦୋଉଚନ୍ତି ଟିକେ ଆଉ
ହଉ ଏତେ ଟେନସନ୍ ନେନି ଖାଇ ପିଇ ଏଞ୍ଜୟ କର। କଣ ପାଇଁ ଖାଉଚୁ ଡେଲି ଆମ ଘରେ ସେମାନେ ସେପଟେ କଣ ଫୋନ୍ ଦେଖୁଛନ୍ତି। ଆଉ ସାଙ୍ଗ କଣ କରୁଚି?
ଏ ବିଲଆଡେ ଆସିଥିଲୁ ତାଙ୍କ ଟ୍ରାକ୍ଟର ପଡୁ
ଆଚ୍ଛା ଆଚ୍ଛା ଆଉ ତୁ କଣ କଣ ରଖିଛୁ ଘରେ?
ଚଢ଼େଇ ଅଛନ୍ତି ଚଢ଼େଇ ଅଛନ୍ତି। ଗାଈ ଅଛନ୍ତି।
ହୁଁ ଆଉ?
ନେଉଳ ଅଛି।
ନେଉଳ ନା ତାପରେ ଆଉ କଣ ଅଛି?
ଅଛନ୍ତି ଏମିତି କିଛିଟା ଜିନିଷ ଶୁଆ ଅଛି।
ତୁ କୁକୁର ଆଣିଥିଲୁ ବୋଧେ କଣ କଲୁ ତାକୁ?
କୁକୁର ଦେଇଦେଇଛି ସାଙ୍ଗ
ହଁ।
ଆଛା ଆଉ ପଢାପଢି କଣ ଚାଲିଛି ଏବେ?
ଡିପ୍ଲୋମା କରିଥିଲି ସଇଲା।
ରେଜଲ୍ଟ ବାହାରିଗଲାଣି?
ହଁ।
ଆଛା। ଆଉ କିଛି କରିବୁନି?
ବିଟେକ୍ କରିବାର ଅଛି ଦେଖାଯାଉ କଣ ହୋଉଚି।
କମ୍ପଟର କୋସ କରିଚୁ?
ନା।
କେବେ କରିବୁ? କେବେ
କରି
ତୁ କଣ ଖାଇଥିଲୁ ଦି ପରେ?
ଦି ପହରେ କିଛି ମୁଁ ଖାଇନି ସେ ଆଉ ସେଇ ଡାକି ଡାକି ସମସ୍ତଙ୍କୁ ଆଉ ଘରୁ କେତେବେଳେ ଯିବୁ?
ଆଉ
ହୁଁ ଯାହାକ ଖାଇଦେଇକି ଆସିବୁ ଆଉ।
ଯିବି କଣ ଖାଇବି ଟିକେ ବାଳ କ ଟିକେ ଯିବି ଆକାଉଣ୍ଟ ଖୋଲିବାକୁ।
ବ୍ୟାଙ୍କ ଆକାଉଣ୍ଟ ଖୋଲିବି।
ହଁ। ଆଉ ତୋ ପ୍ୟାନ କାର୍ଡ ରଖିଚୁ।
ନା କହି
ମୋର ଆଜି ପ୍ୟାନ କାର୍ଡ ଟା ଦରକାର ହେଲା ଏ ଲା ଆଇ ସି ପାଇଁ ମୁଁ ପ୍ୟାନ କାର୍ଡ ପାଇଲିି। ଖୋଜି ଖୋଜି। ମୁଁ ଖୋଜିି ତାପରେ ପାଇଲି ତିନି ଚାରିଟା ଫାଇଲ ଖୋଜିଲା ପରେ ସେ କୋଉ ଭିତରେ ବସିଇଲା ଆଉ କାଢିଲି। ଦେଲି
ବାଗେଇ କି ରଖିବୁ ନା ଡକ୍ୟୁମେଣ୍ଟ ଭିତରେ।
ଆ ଡକୋମେଣ୍ଟ ଭିତରେ ଥିଲା ସିଏ କିଶ୍ଚିନ୍ ପେପର୍ ଭିତରେ କୋଉ ଭିତରେ ସେ ହଁ। ହଁ ତାପରେ ପାଇଲି ତୁ ଏ ଲା ଆଇ ସି କରିଚୁ?
ନା।
ମୋର ଗୋଟେ ଖୋଲା ହେଲା। ବାସ୍ ହଜାର ଟଙ୍କା ପନ୍ଦର ବର୍ଷ ଆଚ୍ଛା ଆଉ ଇଚ୍ଛା ଅଛି ନାଁ ନାଇଁ। କଥା ହୋଉଚି ତୋସ କଣ କରିବି ଠିଆ ହୋଇଚି ବାହାରେ ଆଉ। ତାଲେ ବିଟେକ୍ ପଢିବୁ ନା ପଢିବୁନି ହଁ
ନାଇଁ ନାଇଁ କ
କଲୁନି ନା ତାହେଲେ ଏବେ କମ୍ପୁଟର କରିକି କଣ ଜବ ଫବ୍ କରିବୁ ଆଉ।
ହଁ ଓଯେଇ ଦେ ଡେଟ ପଳେଇଥିଲା ସେକେଣ୍ଡେ ଓଜେଇ ଦେଲା ବେଳକୁ ଚାରି ବର୍ଷ କରିବାକୁ ପଡିବ ଗୋଟେ ବର୍ଷ ଏକ୍ସଟ୍ରା।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
ହୁଁ ମନ
ଟାଇମ୍ କାହିଁ ନା ଖାଲି ଟେନସନବାକୁ ଟାଇମ୍ ଅଛି ତତେ। ସେଇଟା ଆକର୍ଷଣ କରିବା କଥା ମନ ମନଟଥର କୁଆଡେ ହଉଛି କି
ସେ ଜଣେ ନେଇଯାଇଛି।
ହଉ ଯା ହେଲା ଛାଡେ ସେ କମ୍ପ୍ୟୁଟର କୋର୍ସ ଟା କରିକି ଜବ୍ ଫବ୍ କୋଉଠୁ ଦେଖିକି ରହିଜା। ହଉ ମୋର ଗୋଟେ କଲ୍ ଆଉଛି ମୁଁ ପରେ କଥା ହଉଛି ହେଲା।
ହଉ।